ହ୍ୟାଲୋ।
ହଁ ପ୍ରିୟା କଣ କରୁଚ?
ମୁଁ ଏଇ ବସିଥିଲି ଆଉ ତମେ କଣ କରୁଚ କି?
ମୁଁ ପା ଟିକେ ଚଲାବୁଲା କରୁଥିଲି ଆଜି ବର୍ଷା ଦେଇ ବର୍ଷା ପ୍ରବଳ ଜୋରରେ ହେଇଥିଲା ତ ଖରା ବେଳେ ଆଉ ଶୋଇ ପାରିଲିନି ଟିକେ ଆଉ ଗରମ ପ୍ରବଳ ବି ଯୋଉ ହଉଥିଲା ବର୍ଷା ଟିକେ ହେଲା ବୋଲି ଏବେ ଟିକେ ଭଲ ଲାଗୁଛି ନା ପାଗ ଟା ଥଣ୍ଡା ଥଣ୍ଡା ପାଗ ଅଛି ସେଥିପାଇଁ ଟିକେ ଟିକେ ବାହାରେ ଚଲାବୁଲା କରୁଥିଲି ଥଣ୍ଡା ପବନ ଟିକେ ଖାଉଥିଲି ଆଉ ଆଉ ଦେ ଚଲାବୁଲା କଲେ ବି ଟିକେ ଦେହର ଟିକେ ବି ମାନେ ସୁସ୍ଥ ସବଳ ରହିବ ଟିକେ ଦେହ ଟା ସହିତ ଟିକେ ଫ୍ରି ବି ଲାଗିବ ଭଲ ଲାଗିବ।
ଓହ ଆଜି ତ ମାନେ ଅମ ଏ ଆଜି ମାନେ ହଁ ମୁଁ ଏଇ ବସିଛି ମାନେ ଆଜି ଏତେ ମାତ୍ରାରେ ମାନେ ଖରା ହଉଥିଲା ଆଉ ଆମେ ପୁରା ଅନେଇକ ବସିଥିଲୁ ବର୍ଷା ହୁଅ କି ବର୍ଷା ହୁଅନ୍ତା କି ପୁରା ଆଜି ବହୁତ ଜୋରସ ବର୍ଷା ହେଲା ଆଉ ବଢିଆ ଲାଗିଲା ବି
ସେ ପା ବର୍ଷା ଦିନ ଏଇଟା ଗୋଟେ ହଁ। ବର୍ଷା ଦିନ ସେଇଥିପାଇଁ ଗୋଟଏ ଏଇଟା ହଉଛି ପଜିଟିଭ ଯେ ଭଲ ପ କଥା ଯେ ଯାହା ହଉ ସେଏ ଯେତେ ଯାହା ଖରା ହେଇଥାଉ ବରଂ ଚାରିଟା ବେଳକୁ ଟିକେ ଭାଗିବାକୁ ଟିକିଏ ବର୍ଷା ହ ହବ ଯୋଉଁଥିପାଇଁ ଟିକେ ରାତି ରେ ଟିକେ ଶୋଇପାରିବୁ ଆଉ ଆଜିକାଲି ଯୋଉ ଭଳିଆ ପରିବେଶ ହେଲାଣି ଗଛ କାଟୁଚନ୍ତି ଗଛ ନା ହିଁ ପରିବେଶପୁରା ପ୍ରଦୂଷଣ ହେଲାଣି ସମସ୍ତଙ୍କ ଘରେ ଗାଡି ମଟର ଯୋଉ ଧୂଆଁ ସବୁ ବାହାରୁଛି ଆଉ କଣ କରିବା ସେଥିପାଇଁ ଟିକେ ବର୍ଷା ନିହାତି ଦରକାର ରାତିରେ ଟିକେ ଦିନ ସାରା କାମ କରି କରି ଆସିଲା ପରେ ରାତିରେ ଟିକେ ଯଦି ଶାନ୍ତିରେ ନ ଶୋଇବ ତା ତାହେଲେ ଆଉ କିଛି ଲାଭ ଅଛି କହିଲେ ଟିକେ ଦେଖିବା
ହଁ ହଁ ମାନେ ବା ଆଜି ତ ଏମିତି ବର୍ଷା ତ ହେଲା ହେଲା ବର୍ଷ ମାନେ ବହୁତ କମ ହେଇଚି ତଥାପି ଘଡଘଡି ବିଜୁଳି ଯାହା ମାରିଚି ଆମର ତିନି ତିନିଟା ଫ୍ୟାନ ପୋଡିି ଯାଇଚି। ଆମେ ସେଆ ଭାବୁଛୁ ମାନେ ରାତିରେ କେମିତି ଶୋଇବୁ?
ହଁ ହଁ ବିଜୁଳି ଘଡଘଡି ବି ଏତେ ଜୋର ବହୁତ ଜୋରରେ ହେଇଚି।
ମାନେ ବହୁତ ଜୋର ସେ ମାରିଛି ପୁରା ସେଥିପାଇଁ ଆମର ତିନି ତିନିଟା ଫାନ ପୁରା ପୋଡିଯାଇଛି ଆମ
ଆରେ ଆରେ ନାଇଁ ବି ବିଜୁଳି ଘଡ଼ଘଡ଼ି ହେଲେ ସବୁ ସୁଇଚ ବନ୍ଦ କରିଦଉନ କାହିଁକି ନା ବିଜୁ ଘଘ ହେଲେ ବୈଦୁ ଯେତିକି ସବୁ ଅଛି ନା ଉପକରଣ ସେଗୁଡା ସବୁକୁ ଆଗେ ଆମକୁ ବନ୍ଦ କରିକି ରଖିବାକୁ ପଡେ। ନହେଲେ ତାଙ୍କ ଉପରେ ଆଗେ ପ୍ରଭାବ ପକାଏ ତ ବିଜୁଳି ଘଡ଼ଘଡି ଟା ସେଥିପାଇଁ ବୁଝିପାରିଲ ସବୁବେଳେ ଚେଷ୍ଟା କରି କେମିତି ବିଜୁଳି ଘଡଘଡି ୱାରଲ ମାନେ ଯେ ଯୋଉଠି ଯାହା ଇଲେକ୍ଟ୍ରି ସ୍ଵିଚ ସବୁ ଅନ୍ ହେଇକି ଅଛି ତା ତାକୁ ସବୁ ଅଫ୍ କରିଦବ ତାକୁ ସବୁ ଚଲେଇବନି ବୁଝିଲ।
ହଁ ହଁ ତାପରେ ସେଇୟା କରିବୁ ଆମେ ମାନେ ଜାଣିପାରିଲୁନି ବ ହଠାତ୍ ମାଇଲା ଯେ ଆମେ ବନ୍ଦ କରିବା ପାଇଁ ସବୁ ଯାଉଥିଲୁ ହଟୋ ଦା ମାରିଲା ତ ପଡିଗଲୁ ଆଉ
ବହୁତ ଗୋଟେ ବଡ ଦୁଃଖର କଥା ସନ୍ଧ୍ୟା ବେଳେ ତ ସେଇ ବର୍ଷା ପବନ ହଉଥିଲା ବୋଲି ଟିକେ ପକୁଡି ଛଣା ହେଇଥିଲା ଆମର ପକୁଡି କୁ ଆଳୁ କଷା ଟିକେ ହେଇଥିଲା ସକାଳେ ତ ସେ ଆଳୁ କଷା ଥିଲା ମୁ ପକୁଡି ଆଳୁ କଷା ଟିକେ ଖାଇଥିଲି ଚା ଟିକେ ପିଇଥିଲି। ଆଉ ସେମିତି ବସିଥିଲି ଖାଇନି କିଛି ଦେଖିବା ରାତିରେ କଣ ଯଦି ହବ କିଛି ଗୋଟେ ଭଲ ଆଉ ତ କରିହବନି ଟିକେ ସାଙ୍ଗ ସାଙ୍ଗ ମାନେ ଇନାଣ୍ଟ ନୁଡୁଲସ ଫୁଡୁଲସ ଗୋଟେ କଣ ବନେଇକି ଖାଇବି ଆଉ। ଆଉ ମୋ ମୁଁ ମୁଁ ଯାହା କହୁଚି ମୋ କଥା କଥା ପୁରା ତମକୁ ଶୁଭୁଚି ତ ଭଲସେ?
ହଁ ହଁ ବହୁତ ବଢିଆ ସେ ଶୁଭୁଚି ତମ କଥା ମତେ।
ହୁଁ ନା ମୁଁ ବସି ତ ହଁ ହଁ ଶୋଉଚି। ମୁଁ ଭାବିଲି କାଳେ ଯଦି କିଛି ନେଟୱାର୍କ ର ଇସ୍ୟୁ ରହିବ ଶୁଭିବନି ସେଥିପାଇଁ ପଚାରିଦେଲି ଆଉ ହଉ ତମ ଗାଁ ରେ କଣ ମୁଁ ଶୁଣିଥିଲି ମଝିରେ ଥରେ ବହୁତ ସାପ ବାହାରି ଥିଲେ କଣ ହେଚି?
ହଁ ହଁ ମାନେ କୁହନା କୁହନା ମାନେ ସେ ଜାଣିନାହାନ୍ତି ସାପ ଅଛି କି ନ ଅଛି ମାନେ ଗୋଟେ ଗୋତେ ଦେଖିଲେ ସାପ ହେ ପ୍ରଭୁ ଏ ଦେଖିଲା ପରେ ଯେମିତି ଖୋଳିଛନ୍ତି ତ ତାପରେ ତ ଲଗାତାର ଲଗାତାର ବାହାରିଲା ଆଉ ଟୋଟାଲ ଏକୋଇଶଟା ସତେଇଶ ଟା ଏମିତି କଣ ବାହାରିଲା।
ପ୍ରଭୁ କେମିତି କଣ ମାନେ ସେ ଏତେ ଦିନ ହେଲାଣି ଜାଣି ପାରୁନଥିଲେ ଏତେ ପ ବାହାରିଲେଣି ରହିଥିଲେ ନୁଁ କେତେ ବିପଦ ଜନକ କଥା ଏଗୁଡା।
ତାଙ୍କ ମାନେ ନା ତାଙ୍କ ମା ବାପାଙ୍କୁ ବି ସେ ପାଇନାହାନ୍ତି।
ହଁ ନା ନା ସାପ ଯେତେବେଳେ ଅଣ୍ଡା ଦିଅନ୍ତି ସାପଙ୍କର ମାନେ ସେ ଯୋଉ କୁହନ୍ତି ତାଙ୍କ ଯୋଉ ମାନେ ଯିଏ ପୁରୁଷ ଯିଏ ସିଏ ସେ ଅଣ୍ଡା ପାଖରେ ରୁହେ ନା କି ସେ ଛୁଆଙ୍କ ପାଖରେ ରୁହେ ନା କାହିଁକି ସ ଛୋଟ ଛୁଆଙ୍କୁ ଅଣ୍ଡା କୁ ସେ ଖାଇଦିଏ ସେ ରହେନା ସେଥିପାଇଁ ତା ମା ଅଣ୍ଡା କୁ ସବୁ ଲୁଚେଇ କଣି ଗୋଟେ ଅଲଗା ଜାଗା ଏ ଯେମିତିକି ତା ବାପା ତାକୁ ନ ଦେଖି ନ ପାଇବ ସେଥିପାଇଁ ବାପା ମାନେ ନଥାନ୍ତି ଖାଲି ମା ମା ମାନେ ଥାନ୍ତି ଆଉ ଥାଆନ୍ତି କାହିଁକି ନା ସବୁ ମା ଆମ ଘରେ ବିଲେଇ ଚାରିଟା ଛୁଆ ଦେଇଥିଲେ ହେଲା ତା ମା ଟୋଟାଲି କୁଆଡେ ବି ଉଠିକି ଗଲାନି ମାନେ ଜ ଯାହା ହବ ଆମେ ଯେ ଟିକେ ତା ପାଖକୁ ପଳେଇବ ତା ମା ତମକୁ ଗୋଡେଇବ କାମୁଡିବା ପାଇଁ ତ ମା ସବୁବେଳେ ମା ମା ଙ୍କର ଜାଗା ଟା କେହି ନେଇ ପାରିବେନି ବୁଝିଲ ଆଉ ତା ସାପ ର ସେ ଯୋଉଁ ଅଣ୍ଡା ଗୁଡା ସବୁ ନେଇଗଲେ ସିଏ ପୁଣି କଣ ହବ ତାର ଖୋଜିବ ଯାହା ହେଲେ ନୁହଁ କି?
ହଁ ହଁ ଯେତେବେଳେ ବି ଏବେ ଖୋଜୁଥିବ ନା ଆଉ ତା ମା କହିଲେ ପାଇନାହାନ୍ତି ସେମାନେ କାଳେ କି ପାଇ ବି ସାରିଥିବେ ଆମେ ଆଉ ଜାଣିନୁ ଆମେ ଯାଇଥିଲୁ ରାତି ନଅଟା ସାଢେ ନଅଟା ମାନେ ହବ ମାନେ ଲେଟ ସିଏ ହୁଁ ଧରିଲେ ତ ଆମେ ଯାଇପାରିଲୁୁ ଦେଖିବା ପାଇଁ।
ହଁ ହଁ। ହେଲା ଆଉ ଆଜିକାଲି ସବୁ ଯେମିତି ହେଲାଣି ସାପ ଜୀବଜନ୍ତୁ କାହିଁକି ନା ତାଙ୍କ ଜାଗାରେ ବନ୍ୟ ପ୍ରାଣୀ ଯୋଉଁ ଜାଗାରେ ରୁହନ୍ତି। ସେ ଜାଗାକୁ ସବୁ ଭାଙ୍ଗି ଦେଇକି ଆମେ ଆସ ତାଙ୍କ ଜାଗାରେ ଘର କରିକି ରହୁଛନ୍ତି। ସିଏ କୁଆଡେ ଯିବେ ସିଏ ଆସିବେ ଆମ ଜାଗାକୁ ଆମେ ଯଦି ତାଙ୍କ ଜାଗାରେ ରହିବା ଆମ ଘରେ ଯଦି ଆସି କିଏ ରହିବ ଆମେ ପୁଣି କୁଆଡେ ଗୋଟେ ଯିବା ନା କୋଉଁଠି ଚେଷ୍ଟା କରିବା ରହିବା ପାଇଁ ସେମିତି ତାଙ୍କ ଭାଙ୍ଗି ଦେଉଚନ୍ତି ତାଙ୍କ ତାଙ୍କ ରହିବା ଆମେ ଯାଇକି ଘର କରିକି ରହୁଛନ୍ତି। ଜଙ୍ଗଲ ହାଣୁଚନ୍ତି ପାହାଡ଼ ହାଣିକି ରାସ୍ତା କରୁଛନ୍ତି। ତ ତାଙ୍କର ସବୁ ଜୀବନ ଶୈଳୀ ସେମାନେ ସବୁ କଣ କରିବେ ସେଇଥି
ସେମାନେ ସେଥିପାଇଁ ବୋଧେ ଆମ ଇଆଡୁ ସବୁ ପଳେଇ ଆସୁଛନ୍ତି। ଆଉ ଆମ ଇଆଡେ ସବୁ ରହିଯାଉଛନ୍ତି।
ହଁ ମୁଁ ଦେଖୁଥିଲି ଗୋଟେ ପଢୁଥିଲି ଗୋଟେ ଜାଗାରେ ଗୋଟେ ଖବର କାଗଜ ରେ ସେଇଠି ଲେଖା ହେଇଥିଲା ଯେ ମାନେ ଆଗରୁ ସବୁ ବହୁତ ଜଙ୍ଗଲ ଥିଲା ବୋଲି ବହୁତ ଜୀବଜନ୍ତୁ ମାନେ କଣ କହିଲ ପାହାଡ ପର୍ବତ ସବୁ ଥିଲା ବୋଲି ଏତେ ଗରମ ହଉନଥିଲା ବନ୍ୟଜନ୍ତୁ ମାନେ ଏତେ ବାହାର ଆସିକି ଲୋକଙ୍କୁ ହଇରାଣ କରୁ ନଥିଲେ ସବୁ ଭଲରେ ଚାଲୁଥିଲା ଏବେ ଯେହେତୁ ପରିବ ପ୍ରଦୂଷଣ ତାପରେ ହେଲା ଜଙ୍ଗଲ ହଣା ହେଇଯାଉଛି ପାହାଡ ପର୍ବତ ଭାଙ୍ଗିକି ରାସ୍ତା ହେଇଯାଉଛି ସେଥିପାଇଁ ସବୁ ବି ମାନେ ଏମାନେ ବି ସବୁ ପଶୁକ୍ଷୀ ପକ୍ଷୀ ମାନେ ବି ସବୁ ତାଙ୍କ ଘର ଭାଙ୍ଗି ଯାଉଛନ୍ତି ବୋଲି ସେଇ ଆଡକୁ ପଳେଇ ଆସୁଛନ୍ତି ରାସ୍ତାରେ ସବୁ ଦେଖିବ ବହୁତ ଗୁଡ଼େ କୁକୁର ଶିଆଳ ସବୁ ଆକ୍ସିଡେଣ୍ଟ ହେଇଥିବେ। ତାଙ୍କର ସବୁ ସେମାନେ ଯୋଉ ଯୋଉଠି ରୁହନ୍ତି। ତାଙ୍କ ଗଛ ତାଙ୍କ ଜାଗା ଟେ ନାହିଁ ନା ସେ ରାସ୍ତାକୁ ପଳେଇ ଆସୁଛନ୍ତି। ରାତି ହେଲାକୁ ଆଉ ଏପଟେ ବଡ ବଡ ଗାଡି ଗୁଡା ବାଡେଇ ହେଇଯାଉଛନ୍ତି। ଆଉ କଣ କରିବା ଆଉ ଛାଡ ତମର କଣ ରଥ ରାତିରେ ତ ଏବେ କି କିଛି ରାତ୍ରି ଭୋଜନ ପାଇଁ ସେମିତି କିଛି ମାନେ ହେଇନି ମାନେ ଭାବିନି କଣ ହବ କି କଣ ନାହିଁ ସେମିତି ଖାଲି ନର୍ମାଲି ଭାବୁଛି ଦେଖ ଦେଖିବା ମ୍ୟାଗି ଟିକେ ହବ ଯଦି କର ଖାଇବି ମସଲା ଟିକେ ଦେଇକି ମ୍ୟାଗି ମସଲା ଟା ଭଲ ଲାଗ ତମତେ ଆଉ ସେଇଟା ଟିକେ ଖାଇବି ଆଉ ନହେଲେ ସେମିତି କିଛି ଏବେ ପର୍ଯ୍ୟନ୍ତ ତ ସେମିତି କିଛି ମାନେ ଭାବିନି କଣ ଗୋଟେ କରିବି ବୋଲି ଭାବୁଛି ଦେଖିବା ହଉ ଟାଇମ ହଉ ଆଉ ଟିକେ ଟିକେ ଯାଉ ବାପା ଆସିନାହାନ୍ତି। ତ ବାପା ଆସନ୍ତୁ ଦେଖିବା ଆଉ।
ଆଉ ତମେ ରଥଯାତ୍ରାରେ ଯିବ ପୁରୀ କୁ ଯିବ ରଥଯାତ୍ରାରେ ଜଗା ଦ ଦର୍ଶନ କରିବ?
ହଁ। ହଁ ରଥଯାତ୍ରା ତ ଯାଇପାରିବିନି କାହିଁକି ନା ଏଇ ଯୋଉଁ ଭିଡ ମାନେ ଆମେ କେବେ ବିି ରଥଯାତ୍ରାରେ ଯାଇକି ଇଏ କରିପାରିବୁନି କଣ କହିଲ ଠାକୁର ଦେ ଦର୍ଶନ କରିପାରିବୁନି।
ହଁହୋ ମାନେ ଆଗରୁ ତ ଆଗରୁ ଆମେ ଯାଉଁ ମାନେ ସମସ୍ତେ ଯାଇପାରୁଥିଲେ ମାନେ ପୁରା ପାଖରୁ ଦର୍ଶନ କରିକି ଆସୁଥିଲେ। ହେଲେ ଏବେ ଯୋଉଁ ମାନେ ଭିଡ ହଉଠି ଲୋକଙ୍କୁ ପୁରା ଦଳି ଦଳି ମାରିଦେଲା ଭଳିଆ ଭିଡ ହଉଛି। ତ ଏଇ ଉ
ତ ସେଥିପାଇଁ ମୋର ଗୋଟେ ସାଙ୍ଗ ବି ହୁଁ ହୁଁ।
ହଁ ନିୁଜ ଯୋଉଁ ଦଉଛି ସେଇ ନ୍ୟୁଜ ବସିକି ଦେଖିଦବୁ ଆଉ
ହୁଁ ହୁଁ ହୁଁ ତାପରେ ଶୁଣୁନ ମୋର ଗୋଟେ ସାଙ୍ଗ ବି ଯାଇଥିଲା ଆରଥରକ ସେ ପୁରା ହଜିଗଲା ଏତେ ଭିଡ ସିଏ ଯାଇଥିଲା। ତା ବାପା ମା ଭାଇଙ୍କ ସହିତ ସେ ହଜିଗଲା ଭିଡରେ ଭାଗ୍ୟକୁ ମାନେ ଗୋଟେ ଜାଗାରେ ବସିଗଲା ବୋଲି ଆଉ ସବୁ ପୋଲିସ ମାନେ ଥିଲେ ସବୁ ମାନେ ଯୋଉ ସେବା କରିବା ପାଇଁ ଯୋଉ ସେବାୟତ ସବୁ ଥିଲେ ବୋଲି ଭାବିବ କେମିତି କଣ ମାନେ ଇଏ ହେଇଗଲା। ନହେଲେ ସେ ପୁରା ଭାରି ହଇରାଣ ହେଇଥିଲା ସେ ପିଲାଟା ତାପରେ ବି ଆମେ ସବୁ ଏଇ ଯୋଉ ଟିଭି ରେ ଦେଖିଦବା। ସବୁଠାରୁ ଭଲ ହଉଚି ରଥଯାତ୍ରା ପରେ ଠାକୁର ଯୋଉ ରଥରେ ରହନ୍ତି ସେତେବେଳେ ଯିବ ଦେଖିବା ପାଇଁ ପୁରା ଠାକୁରଙ୍କୁ ଆରାମ ସେ ଦେଖିକି ଆସି ପାରିବ ଆଉ ଜଗନ୍ନାଥଙ୍କୁ ତ ଦେଖିଦେଲେ ସରଲା ଆଉ। ଜୀବନର ଯେତେ ଦୁଃଖ କଷ୍ଟ ଥିବ ସବୁ କୁଆଡେ ଉଭେଇଯିବ।
ହଁ ଦେଖିଥିବ ମାନେ ଜଗନ୍ନାଥଙ୍କୁ ଦେଖିଦେଲେ ମାନେ ତମ ଆଖିରୁ ଅଟୋମେଟିକ ପୂରା ପୁରୀ ମାନେ ଲୁହ ପଳେଇ ମାନେ ତମେ ଭାବ ମାନେ ପୁରା ମାନେ ତମେ ଦେଖୁଥିବ ମାନେ ଲୁହ
ମୁଁ ତ ମୁଁ ତ ଯୋଉ ତାଙ୍କ ଆଖିକୁ ଦେଖିପାରେନି ଡର ଲାଗେ। ଅନେଇଦବୁ ପୁରା ମାନେ କିଛି ନଥିବ ଆଖିରୁ କେମିତି କେହି ଜାଣେ ଏଇଟା ସମସ୍ତଙ୍କ ତ ମାନେ ସବୁ ଓଡିଆ ମାନେ ଏଇଟାକୁ ଭା ଇଏ କରିପାରିବେ ଫିଲ୍ କରିପାରିବେ। ଏତେ କଣ ଏମିତି ମାନେ ଇଏ ହଉନି। ହେଲା ଆଉ ତାଙ୍କ ଆଖି ମାନେ ଦେହକୁ ଦେଖିଦବ ଖାଲି ହୁଁ ଭାବର ଠାକୁର ପୁରା ସିଏ ତମେ ଯଦି ଠିକ ଭାବନାରେ ସତ ମନରେ ତାଙ୍କୁ ଡାକିବ ସେ ତମ କଥା ନିହାତି ଶୁଣିବେ।
ହଁ ଆମେ ସେମିତି ଆମ ପରିବାର ମିଶିକି ଆମେ ଯାଇଥିଲୁ ଅ ଜଗାଙ୍କ ଦର୍ଶନ ପାଇଁ ସେମିତି ମୁଁ ଠା ମାନେ ଜଗାଙ୍କୁ ଦେଖୁଛି ମାନେ ମୋ ଆଖିରୁ ଲୁହ ମୁଁ ମାନେ ମାନେ ମୁଁ ଚାହୁଁନି ଯେ କାନ୍ଦିବା ପାଇଁ ହେଲେ ଆଖିରୁ ଅଟୋମେଟିକ ମାନେ ମୋର ଲୁହ ମାନେ ପଳେଇ
ଆମେ ଯାଇଥିଲୁ ଏଥର ଆମେ ସବୁ ଫ୍ୟାମିଲି ପରିବାର ସବୁ ମିଶିକି ଯାଇଥିଲୁ ସମସ୍ତେ କଣ ହେଲା ନା ତାର ସିଏ ମାନେ ସବୁ ଅଲଗା ଏତେ ଭିଡ ଯେ ଏତେ ଭିଡ ଆମେ ପୁରା ବଡି ଭୋରୁ ଯାଇଥିଲୁ। କିନ୍ତୁ ଏତେ ଭିଡ ଯେ ମାନେ ଭିଡ ମନ୍ଦିର ଭିତକୁ ପଶିଲା ବେଳକୁ କିଏ କୁଆଡେ ସବୁ ପଳେଇଲେ ମୁଁ ପୁରା ମୋ ଭାଇକୁ ଧରିଛି ଆଉ ମୋ ଭଉଣୀ ଦି ଜଣ ମୋ ଜେଜେ ମା ଜେଜେ କିଏ କୁଆଡେ ପଳେଇଲେ ଭଲସେ ଦେଖିଲୁ ଠାକୁରଙ୍କୁ। ହେଲେ ବି ମାନେ ତା ଯେତେ ଦେଖିଲେ ବି କୁହନ୍ତିନି ଜଗାକୁ ଯେ ଦେଖିଲେବି ସେତେ ମାନେ ଇଏ ଲାଗିବ ଜମା ମନସ
ମାନେଲେ ତ ଯେତେବେଳେ ଯେତେ ବି ଦେଖ ତମର ମାନେ ସେତେ ଇଛା ହବ ଦେଖିବା ପାଇଁ।
ଇଛା ହବ ଜମା ମାନେ ଇଏ ହବନି ବା ତମେ ଖାଲି ଇଛା ହବ ଦେଖୁଥିବ କି ଠାକୁରଙ୍କୁ ଦେଖୁଥିବ ସେଇଭଳିଆ ହୁଏ ସ
ହଁ ସେମିତି ଆମର ସବୁ ଆମ ପରିବାର ସବୁ ମିଶ ଯାଇଥିଲେ ସେମିତି ଜେଜେମା ଜେଜେବାପା ସିଏ ଗୋଟେ ମାନେ ପଳେଇଲେ ଅଲଗା ହେଇକି। ଆଉ ମୋ ଦିଦି ଏଇଟା କିି ଅଲଗା ହେଇଗଲେ ମୁଁ ଏକା ହେଇଗଲି ମାନେ ସେମିତି ମାନେ ମାନେ ଏମିତି ଠେଲା
ପୁଣି କେମିତି କଣ?
ହଁ ମାନେ ମାନେ କଣ ହଁ ସେମତି ମାନେ ଲାଷ୍ଟ କୁ ଆମେ ବାହାର ଯାଇକି ମିଳୁ ହେଲେ ମାନେ ଯେତେ ମାନେ ଲାଇନ୍ ଲଗାାଉ ଯାହାବ କର ସେ ମାନେ ଜଗାଙ୍କର ଯେଉଁ ଭିତର ଯେଉଁଟା ମାନେ ଅଛି ମାନେ ଯାଆନ୍ତାମ। ଯ ଯିବା କଥା ସେଇଠି ପ୍ରବଳ ଭିଡ ମାନେ ସେଇଠି ଯଦି କିଛି କରନ୍ତି ତାହେଲେ ଲୋକମାନେ ଟିକେ ଭଲ
ଭଲ ସେ ଟିକେ ଦେଖିପାରନ୍ତେ। ତାପରେ ବି କଣ ହବ ଯେ ମାନେ ସିଏ ଗୋଟେ ଏମିତିିଆ ଠାକୁର ତମେ ଯେତେ ଯାହା କର ଯେତେ ମାନେ କଣ କହିଲ ଯେତେ ତମେ କଷ୍ଟ କରିକି ଯେତେ ଯାହା କରିକି ତମେ ଯାଇଥିବ ଯଦି ତାର ଡୋରି ତମ ଆଗକୁ ତାର ଯଦି ମାନେ ନାହିଁ ଇଛା ତମେ ତାକୁ ଦେଖା କରିବ ବୋଲି ତମେ କେବେ ବି ତାକୁ ଦେଖା କରିପାରିବନି ଜାଣିଛ।
ହଁ ଏଇଟା ବି କଥା ସେମିତି ଆମେ ଯାଇଥିଲୁ ତ ସେମତି ହବ ଦିପ ଟା ମାନେ ଅଢେଇଟା ରୁ ଯାଇକି ଆମେ ଲାଇନ ଲଗେଇଲୁଣି ଭୋରୁ ଭୋରୁ। ପୁରା ଦର୍ଶନ କଲୁ ଆମର ସବଠୁ ଭଲସେ ଦର୍ଶନ କରିକି ତଥାପି ମାନେ କଣ ଯେତେ ଦର୍ଶନ କଲେ ବି ଇଚ୍ଛା ହଉଥିବ ଆଉରି ଦେଖିବି।
ହୁଁ ହୁଁ ନିହାତି। ଠାକୁର ଦର୍ଶନ ଯଦି ପୁରୀ ଯାଇକି ଯଦି ଜଗାକୁ ଦର୍ଶନ କରି ପାରୁନ ତା ହେଲେ ଲାଭ କଣ।
ହଁ ମାନେ ସେମିତି ମୋ ଛୁଆ ବେଳେ ବୋଧେ ସେ ଯୋଉ ଲୋକନାଥ ମନ୍ଦିର ନାହାନ୍ତି। ଲୋକନାଥ ଠାକୁର ମାନେ ହଁ ମୁଁ ମାନେ ଛୋଟବେଳେ ବୋଧେ। ଯାଇଥିଲି ନା କଣ ଏଇଥର ଯୋଉ ଆମ ପରିବାର ସବୁ ଯାଇଥିଲୁ ଆମେ ଯାଇଥିଲୁ ଲୋକନାଥ ମନ୍ଦିର ସେଠି ମାନେ ଗୋ ମାନେ ଯାଇଥିଲି ମୁଁ ମାନେ ମୁଁ ତା ଭିତରକୁ ଯାଇଛି ମୋ ଛାତି ଖାଲି ଥରୁଥାଏ ମାନେ ଦେଖିଲା ପରେ ମୁଁ।
ହୁଁ ନା ଭାରି ଡର ଲାଗେ।
ସେଇ ତ ଠାକୁର ତାପରେ ଭିତରକୁ ଗଲା ପରେ ମୁଁ ଜାଣିପାରିଲି ମାନେ ନିଜକୁ ଫିଲ ଆସିପାରୁନି। କେମିତି କା ମାନେ ସିଏ।
ହଁ ହଁ।
ଡର ଲାଗିଲା ହେଲେ ଭଲ ଲାଗି
ହୁଁ ହଁ ନାଇଁ ଡର ତ ପୁରା ଲାଗିବ ଆଉ। ମୁଁ ଥରେ ଏ ଯାଇ ଥିଲି ଗୋଟେ ଜଗ ଜଗନ୍ନାଥ ମନ୍ଦିର ସେଠି ଆମକୁ ମିଳିଥିଲା ସୁଯୋଗ ଯେ ଜଗନ୍ନାଥଙ୍କ ଚାରିପଟେ। ଟେ ବୁଲିବା ପାଇଁ ଠିକ ଅଛି ମାନେ ଚ ଚତୁରଧା ମୂର୍ତ୍ତିଙ୍କ ଚାରିପଟେ ବୁଲିବା ପାଇଁ। ମୁଁ ଯେତେବେଳେ ଚାରିପଟେ ଜଗ